ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କହ।
ହ୍ୟାଲୋ।
ହ୍ୟାଲୋ ହଁ କହ। ଏଇ ଗାଧେଇକି ଆସିଛି ବସିଛି ଟିକେ ଆଉ ମୁଣ୍ଡ ଧୋଇଥିଲି ପୋଛଉଛି କରୁଛି ମୁଣ୍ଡ ଆଉ ତୁ
ମୁଁ ତ ଏ ବସିଛି ଘରେ ଆଉ। ଆଉ କଣ ଖାଇଛୁ? ହଁ ମୁଁ ଖାଇଛି।
ଖାଇ ନାଇଁ ମୁଁ ଖାଇନି। ଗାଧେଇକି ଆସିକି ବସିଛି। ଆଉ ଟିକେ ପରେ ଖାଇବୁ ଆଉ।
ଆଚ୍ଛା ଆଉ ସାଙ୍ଗ କଣ ହାଲ୍ ଚାଲ୍। କଣ ତୋର ନିତି ଦିନିଆ ଜୀବନ ବିଷୟ ଟିକେ କହ। କଣ କରୁଛୁ ଏବେ କଣ ନାଇଁ।
କଣ ଏଇ ପରୀକ୍ଷା ତ ଅଛି ଆଉ ମାସେ ଜମା ମୋର। ସେଇ ଚାଲିଛି ପାଠ ସାଠ ପଢା ଆଉ ଘର କାମ ଟିକେ ଟିକେ କରୁଛି ବୋଉକୁ ଟିକେ ସାହାଯ୍ୟ କରୁଛି। ଆଉ କଣ ଗରମ ତ ଜୋରସୋରରେ ହଉଛି ଆଉ ଖରାବେଳେ ତ କିଛି କାମ କରି ହଉନି। ଯାହା ସକାଳେ ଟିକେ ସନ୍ଧ୍ୟାବେଳେ ଟିକେ ପାଠ ପଢୁଛି। ଏମିତି ଟିକେ କାମ ସାମ ଆଉ ଆଉ କଣ ତୋର।
ମୁଁ ତ ସେମିତି ଦୈନନ୍ଦିନ ଜୀବନ ବହୁତ ସରଳ ସୁନ୍ଦର ମୋର ଅଟେ ଆଉ। ପ୍ରତିଦିନ ମୁଁ ସକାଳୁ ମୁଁ ଶୀଘ୍ର ଉଠି ପଡେ। ଶୀଘ୍ର ଉଠି ସାରିକି ମୁଁ ନିତ୍ୟ କର୍ମ ଫା ପ୍ରଥମେ ସାରିଦିଏ। ନିତ୍ୟ କର୍ମ ସାରି ସାରିବା ପରେ ମୁଁ କିଛି ଖାଇଦିଏ। ଖାଇସାରିବା ପରେ ସକାଳୁ ବସିକି ପାଠ ପଢେ। ପାଠ ପଢି ସାରିବା ପରେ ଏ ତମର ତାପରେ ଘରେ ଟିକେ ମୋ ବୋଉଙ୍କୁ ଟିକେ ସାହାଯ୍ୟ କରେ କାମରେ। ଏ ଏମିତି ସବୁ ଚାଲେ ମୋର ଆଉ।
ମୋର ବି ତ ସେଇଆ ଆଉ। ସକାଳେ ଉଠିକି ଆଗେ ଏ ସବୁ ମୋର କାମ ଯାହା ଅଛି ସକାଳେ ସବୁ ନିଜ କାମ ଆଗେ ସାରିଦିଏ। ତାପରେ ପଢେ ବସିକି। ଯାହାଲେ ଚାରି ପାଞ୍ଚ ଘଣ୍ଟା ଆଗେ ମୁଁ ସକାଳେ ଆସିକି ପଢି ଦିଏ। କାରଣ ଖରା ବେଳେ ଗରମ ବହୁତ ହଉଛି ନା ପଡି ହଉନି। ସେଥି ପାଇଁ ଚାରି ପାଞ୍ଚ ଘଣ୍ଟା ସକାଳେ ପଢି ଦଉଛି। ତାପରେ ଯେତିକି ମୋର କାମ ଅଲଗା ଘର କାମ ହଉ କି ଖରା ବେଳେ ଅଲଗା ଯାହା କାମ ସେଇଟା ଖରା ବେଳେ ସବୁ କରୁଛି ଯୋଉଟା କରିହବ। ପାଠ ନ ପଢିକି କରୁଛି। ତାପରେ ସନ୍ଧ୍ୟା ବେଳେ ସେଇ ଘର ଫର ଝାଡୁ ଝୁଡା ଟିକେ କରିକି ଏଇ ଟିକେ ମୋ କୁକୁର ବି ରଖିଛି ଦିଟା ତାଙ୍କ ସହିତ ଟିକେ ଖେଳା ବୁଲା କରୁଛି। ତାପରେ ସନ୍ଧ୍ୟା ବେଳେ ଟିକେ ଟିକେ ପୋଖରୀ ପୋଖରୀ ଘର ପାଖରେ ଅଛି ଟିକେ ବୁଲାବୁଲି ଏ ଏୟା ଆଉ।
ଓ ହୋ ଆଉ ସକାଳେ ଯୋଗ ଫୋଗ କିଛି କରୁଛୁ ନା ନାଇଁ।
ସକାଳେ ହଁ ବେଳେ ବେଳେ କରୁଛି। ବେଳେ ବଳେ ଟାଇମ୍ ହଉନି ଯେତେବେଳେ କରିପାରୁନି ସମୟ ହଉନି। ଆଉ ସନ୍ଧ୍ୟାବେଳେ କିନ୍ତୁ କରୁଛି ଆଉ। ଯୋଗ ନ କଲେ ବି ବୁଲା ଚଲା ଟିକେ କେତେବେଳୁ ସନ୍ଧ୍ୟା ବେଳେ ଯେତେବେଳେ ପବନ ଦଉଛି ବାହାରେ ପବନ ହଉଛି। କିଏ ବୁଲାବୁଲି କରୁଛି ଆଉ।
ମୁଁ କିନ୍ତୁ ସକାଳେ ପ୍ରଥମେ ଯେ ବ୍ୟାୟାମ କରେ। କିମ୍ବା ଘର ଛୋଟ ଛୋଟ କାମରେ ମାଆଙ୍କୁ ସାହାଯ୍ୟ କରେ। ସକାଳ ବେଳେ ଘର ସଫା କରିବା ପାଣି ଭରିବା କିମ୍ବା ଘରର ଜିନିଷ ସବୁ ଏପଟ ସେପଟ ହେଇକି ପଡିଥିବ ତାକୁ ସଜାଡିକି ରଖିବା। ଏସବୁ ଜିନିଷରେ ଟିକେ ମାଙ୍କୁ ମୁଁ ସାହାଯ୍ୟ କରେ। ମୋ ମାଆ ବି ବହୁତ ଖୁସି ହେଇ ଯାଆଁନ୍ତି। ତାପରେ ମୁଁ କାମ ସାରିବା ପରେ ମୁଁ ଜଳଖିଆ ଖାଇଦିଏ। ଜଳଖିଆ ଖାଇସାରିବା ପରେ ମୁଁ ବସି ମୋର ପାଠ ପଢେ। ଏମିତି ସବୁ ମୋର ଚାଲେ ଆଉ। କେବେ କେବେ ସକାଳେ ମୁଁ ଉପମା ଖାଏ। କେବେ ରୁଟି ଖାଏ କେବେ ପିଠା ଖାଏ ଏମିତି ସବୁ ଖାଏ ଆଉ।
ହଁ ମୋର ବି ତ ସେଇୟା ଆଉ। ଯେତେବେଳେ ଯାହା ଯେତେବେଳେ ଯାହା ଇଚ୍ଛା ହୁଏ ଖାଏ। ରୁଟି ଦହି ଗୁଡ କୋଉଦିନ ନହେଲେ କୋଉଦିନ ଚୂଡା ଖାଇଦିଏ। ନହେଲେ ଯୋଉଦିନ ଉପମା ଖାଇବି। ନହେଲେ ସୁଜି ନହେଲେ ଆଉ ଯାହା ଖାଇବି। ବେଳେ ବେଳେ ବେଶୀ ଯଦି ଗରମ ହଉଛି କି କୋଉଦିନ ଯଦି ପୂର୍ବ ଦିନ ଓଷା ବାର କଣ ଥିବ ତାହେଲେ ସକାଳୁ ଉଠିକି ପଖାଳ ଭାତ ଖାଇଦିଏ ଆଉ। ପେଟ ପୁରା ଥଣ୍ଡା ଆଉ।
ହଁ ଆଉ ଗରମ ତ ଯୋଉ ଭଳିଆ ହଉଛି ଦିନରେ ଶୋଇ ହିଁ ହଉନି। ଏଇ ଆମ ଘର ପାଖରେ ଗୁରେ କ ଗଛ ଅଛି ଝାଙ୍କାଳିଆ ଗଛ ଦି ତିନିଟା ଅଛି। ସେଇଠିକା ଖରାବେେଳେ ମୁଁ ବସୁଛି। ଦି ତିନି ଘଣ୍ଟା ସେଇଠି ବସିକି ଟିକେ ମୁଁ ସମୟ ବିତେଇ ଦଉଛି। ଚାରଟା ପାଞ୍ଚଟା ତାହେଲେ ଟିକେ ପୁଣି ସେମିତି ଘର ଫର ଝାଡୁ କରିବା। ପାଣି ଫାଣି ଦିଟା ଆଣୁଛୁ ଆରିି। ଘରେ ମାନେ ପିଇବା ପାଇଁ ପାଣି ଦିଟା ଆଣୁଛୁ ଆରି। ଏମିତି ଆଉ ଛୋଟ ମୋଟ କାମ କିଛି ମାନେ କାମରେ କିଛି ମାଆଙ୍କୁ ସାହାଯ୍ୟ କରିଦେଉଛି ଆଉ। ତାପରେ ପୁଣି ସନ୍ଧ୍ୟା ହେଲେ ଗୋଡ ହାତ ଧୋଇ ହେଇକି ବସିକି ପାଠ ପଢୁଛି। ନହେଲେ କେବେ କେବେ ଯେତେବେଳେ ବସୁଛି ସେମିତି ଛାତରେ ବସିକି ପବନ ଖାଉଛି ଏମିତି ଆଉ।
ହଁ ମୁଁ ବି ତ ସେଇୟା କରୁଛି ଆଉ। ସେଇଟା ତ ହବ ଖରାଦିନେ ଆଉ କଣ କରିବା। ଆଉ ଘର ପାଖ କେହି ସାଙ୍ଗ ଫାଙ୍ଗ ସମସ୍ତେ ଥିବେ ବୁଲାବୁଲି କରୁଥିବ।
ହଁ ସାଙ୍ଗ ଏଠି ଅଛନ୍ତି। ଆମେ ଆମ ଘର ଆଡେ ସେମିତି ଆମ ଘର ପାଖରେ ଗୋଟେ ଛୋଟ ପାର୍କଟେ ଅଛି। ଆମେ ସାଙ୍ଗସାଥି ପିଲାମାନେ ଆମେ ସାରୁ ଚାରି ପାଞ୍ଚ ଜଣ ଝିଅ ପିଲା ଅଛନ୍ତି। ଆମେ ଯାଉ ଚାରିଟା ପାଞ୍ଚଟା ବେଳେ ସେଆଡେ ବୁଲାବୁଲି କରିକି ଆସୁ ଆଉ। ମନ ଖୁସି କରିକି ଆସୁ ଆଉ। ଆମ ଚାଲିବାକୁ ଚାଲିବା ହେଇଯାଏ ବୁଲା ବିି ହେଇଯାଏ। ଖୁସି ଲାଗେ ଆଉ।
ହଁ ଆଉ ମୋ ସାଙ୍ଗମାନେ ତ କେତେଜଣ ବାହାରକୁ ପଳେଇଲେଣି ଚାକିରି ଫାକିରି କରିବା ପାଇଁ। କେତେଜଣ ବାହାରେ ଯାଇକି ପାଠ ପଢା ପଢ ପଢୁଛନ୍ତି। କଲେଜରେ ପଢୁଛନ୍ତି ବାହାରେ ରହିଯାଉଛନ୍ତି। କେତେବେଳେ ଆସୁଛନ୍ତି ଯଦି ଗାଁକୁ ତାହେଲେ ଟିକେ ବୁଲାବୁଲି ଆମେ କରୁ। ଚୁ ଆଉ ନହେଲେ ମୁଁ ତ ଏକୁଟିଆ କେତେବେଳୁ ହେଇଯାଉଛି ଯଦି ଉଁ ଆଉ ଗୋଟେ ଘର ପାଖେରେ ଗୋଟେ ସାଙ୍ଗଟେ ଅଛି। ତାର ମୋର ଟିକେ ମିଶିଗଲେ ଭଲ ଲାଗେ ଆଉ। ନହେଲେ ସେଇ ପାଠ ପଢା ଘର କାମ ଏଇଥିରେ ଦିନ ଯାଉଛି ଆଉ।
ସାଙ୍ଗ ତୁ ରୋଷେଇ ଶିଖିଛୁ ନା ନାଇଁ?
ହଁ ରୋଷେଇ ତ କେବେଠୁ ମୁଁ ଶିଖି ଗଲିଣି। ଆଉ ତୁ?
ହଁ ମୁଁ ବି ଶିଖିଛି ରୋଷେଇ। ଯେମିତି କିି ଭାତ ଡାଲି ଭଜା ଏମିତି ସବୁ ବହୁତ କିଛି ଶିଖିଛି ଆଉ।
ମୁଁ ବି ସେଇ ଜି ସବୁଦିନ ଯାହା ଆମେ ଖାଉଛେ ଯେମିତି ଭାତ ଡାଲି ହଉ ଭଜା ସନ୍ତୁଳା ତରକାରୀ ଯାହା ହଉ ମାଂସ ତରକାରୀ ହଉ ସବୁ ଶିଖିଛି। ଆଉ ବାହାର ଜିନିଷ ବି ଆମେ କେତେବେଳେ ଯୋଉ ଜଳଖିଆ ଖାଉଛେ ସେରା ବି ସବୁ ଶିଖିଗଲିଣି। ଆଉ ପିଠାପଣା ସବୁ ଆରିସା ହଉ କାକେରା ଯାହା ବି ଅଛି ପିଠା ପଣା ସବୁ ଶିଖିଗଲିଣି। ଚକୁଳି ପିଠା ବି ଭଲ କରେ। ଆଉ ଚଟଣି ଆଉ ସବୁ ଆଉ ବରା ଫରା ସବୁ କରିଦଉଛି ଆଉ।
ମୁଁ ତ ସେମିତି ସେରା ଶିଖିଛି ପିଠାପଣା ଅବଶ୍ୟ ବିଶେଷ କରି ଶିଖିନି। ମୁଁ ଖାଲି ସେଇ ଚକୁଳି ପିଠା ପିଠାଟା ଟିକେ ଶିଖିଛି। ଆଉ ଆମିଷ ଆମିଷ ଉପରେ ସେମିତି ଚିକେନ୍ ଅଣ୍ଡା ମାଛ ଏସବୁ ଜିନିଷ ଶିଖିଛି। ଏମତି ସବୁ ଆଉ। ବେଶି ବି ବେଶି ଜିନିଷ ବି କିଛି ସେମିତି ଶିଖିନି। ଯେତିକି ଚଳନୀୟ ବାସ୍ ସେତିକି ଶିଖିଛି ଆଉ।
ହଁ ସେତିକି ଯେତିକି ଦରକାରେ ନିଜକୁ ନିଜ ରହିବା ପାଇଁ କି ପରିବାରକୁ ଦବା ପାଇଁ। ସେତିକି ତ ଶିଖିଲେ ହେଲା ଆଉ। କେ ଧୀରେ ଧୀରେ ଯେତିକି ଆମେ ବଡ ହବା ସେତିକି ଧୀରେ ଧୀରେ ପୁଣି ଶିଖି ଚାଲିବା ଆଉ। ଅଲଗା ଅଲଗା ସବୁ ଜିନିଷ ଆଉ। ମୋ ବୋଉ ଟି ରୋଷେଇରେ ତାକୁ ଟି କେ ଭଲ ଲାଗେ ନା କରିବା ପାଇଁ ମତେ ବି ବହୁତ ଭଲ ଲାଗେ। ମୋର କଣ କହିଲୁ କେତେବେଳୁ କଣ ମୋର ମନ ଯଦି ଦୁଃଖ ଥିବ ମତେ କଣ କରି ଭାବିବୁ କଣ କରିବୁ କଣ କରିବି ମୁଣ୍ଡ ପୁରା କେତେବେଳେ ଦୁଃଖ ଥିବ ମନ କି ମୁଣ୍ଡ କଣ ବିନ୍ଧୁଥିବ ବୁଲଉଥିବ। ସେତେବେଳେ ମୁଁ ଟିକେ ରୋଷେଇ କରିଦେଲେ କି ଛୋଟ ମୋଟ କଣ ଜିନିଷ ହେଇଯାଉ କଣ ଟିକେ କରିଦେ କି ରୋଷେଇ ଘର ସଫା କରିଦେଲେ କି କଣ ଏସବୁ କଲେ ମତେ ଭଲ ଲାଗେ। ଏନ୍ତି ଛୋଟବେଳଠୁ ମୋର ଗୋଟେ ରୋଷେଇ ପ୍ରତି ଦୁର୍ବଳତା ଅଛି। ସେଇଥିପାଇଁ ମୁଁ ଟିକେ ବେଶି ଶିଖି ଯାଇଛି ଆଉ। ଏମିତି ବୋଉ ବୋଉ କେବଳ ହଉ କିମ୍ବା ଅଲଗା କେହି ହୁଅନ୍ତୁ ସମ୍ପର୍କୀୟ ଯିଏ ବି ହୁଅନ୍ତୁ ବୋଉ, ମାଉସୀ, ବଡମା ଯାହାକୁ ବି ଦେଖିଲେ ରୋଷେଇ ଘରେ ମତେ ଭଲ ଲାଗେ। ସେ କଣ କରୁଛନ୍ତି ଦେଖିବା ମୋର ଟିକେ ଥାଏ ଆଗ୍ରହ ସେଇ ପ୍ରତି ସେଇଥିପାଇଁ ମୁଁ ଟିକେ ଶିଖି ଯାଇଛି ବେଶୀ ଛୋଟବେେଳଠୁ ଆଉ।
ଆଉ ଖୁସି ଲାଗିଲା ତମ କଥା ଶୁଣିକି ରୋଷେଇ ପ୍ରତି ଏତେ ଦୁର୍ବଳତା ତମ ଥିବାରୁ ମୁଁ ତ ସେମିତି ଆମ ଘରେ କାମ କରେ ଯେ ବିଶେଷ କରି କିଛି କରେନି ଆମ ଝିଅ ସବୁ କାମ କରିଦିଏ ଆମର ସେମିତି କେତେବେଳେ କେମିତି କରେ ଆଉ।
ହଁ ଯାହା ହଉ ତୋ ଭଉଣୀଟା ଅଛି ବୋଲି ତୋର ବି ଟିକେ କମ୍ ପଡୁଥିବ ତତେ ଆଉ ତୋ ବୋଉଙ୍କୁ କାମ। ମୋର ତ କେହି ଭଉଣୀ ନାହାନ୍ତି। ଆମେ ସେମିତି ବୋଉର ମୋର ମିଶିକି ଯେତିକି କରୁଛୁ କରିପାରୁଛୁ ତଥାପି ମୁଁ ବୋଉ ମୋତେ ବେଶୀ କିଛି କାମ କରୁନି ପାଠ ପଢ଼ିବା ବହୁତ ଟୁ ଟାଇମ୍ ହେଇ ରହିଯାଉଛି ନା ସେଥିପା ସେ କିଛି କହୁନି କିନ୍ତୁ ବି ଯେ ଯେତିକି ମୁଁ ପାରୁଛି ସେତିକି କରୁଛି ବୋଉ ସହିତ ମିଶିକି କାମ ଆଉ।
ଏବେ ଆମର କଲେଜ ଟିକେ ଛୁଟି ଅଛି ବୋଲି ମୁଁ କିଛି କିଛିଟା କାମ କରିଦଉଛି। ଯେ ସବୁ କାମ ବି କରୁନି ଆଉ କଲେଜ ଫଲେଜ ଖୋଲା ହେଲେ ସେମିତି ଆଉ ବେଶୀ କିଛି କରିପାରେନି, ଆଉ କଲେଜ ଯାଏ ଆଉ।
ପରା ସେଇୟା ତ ହଉଛି ଆଉ। ଆଉ କେମିତି କଣ ଗରମ ତମ ଆଡେ।
କଣ କହିଲୁ ସାଙ୍ଗ?
ମୁଁ କହିଲି ଗରମ କେମତି କଣ ତମ ଆଡେ ହଉଚି?
ଗରମ ତ ବହୁତ ପ୍ରବଳ ଜୋରେ ଗରମ ହୋଉଚି, ଏଇ କାଲି ଟିକେ ସନ୍ଧ୍ୟା ବେଳକୁ ଟିକେ ଥଣ୍ଡା ଥଣ୍ଡା ପବନ ଦଉଥିଲା, ବର୍ଷା ଟୋପେ ଟୋପେ ପକେଇଥିଲା ବୋଲି ଆଜି ଟିକେ ପାଗଟା ଆ ମାନେ ଟିକେ ଟିକେ ଥଣ୍ଡା ଲାଗୁଚି, ବେଶ ମାନେ ବିଶେଷ କରି ଆଜି ଗରମ ଲା ଲାଗୁନି ନହେଲେ ଅନ୍ୟ ଦିନରେ ସବୁ ବୋହୁତ ଗରମ। ଖରାବେଳେ ଶୋଇ ହୁଏନା।
ହଁ ପରା ଆମ ଆଡେ ବି ସେମତି ହେଇଚି ଯେ ସେଇଥିପାଇଁ ବାପା ଉପରେ ପକେଇ ଦେଇଚନ୍ତି ନେଇକି ଛାତ ଉପରେ ତାଳବରଡ଼ା ଟିକେ ଥଣ୍ଡା ଲାଗୁଚି, ଘରଗୁଡାକ ଆଉ କଣ ଗରମ ତ ସେମତି ହୋଉଛି, ବର୍ଷା ବି ଆମର ଟିକେ ସନ୍ଧ୍ୟାବେଳେ କାଲି ଟିକେ ଟିକେ ହେଇଥିଲା। ଆଉ ମୌସୁମୀ ବାୟୁ ଟା ଟିକେ ଆସନ୍ତା ଯେ ଭଲ ଟିକେ ବର୍ଷା ହୁଅନ୍ତା ରଜ ବି ଏବେ ଆଗୁକୁ ଆସୁଚି ଟିକେ ଭଲ ଲାଗନ୍ତା ପାଗଟା ଭଲ ହେଲେ କାଆଁଳିଆ।
ହଁ ପାଗଟା ଟିକେ ଥଣ୍ଡାପାଗ ଥିବ ଟିକେ ଭଲ ରଜୁଆ ରଜୁଆ ପାଗ ଟିକେ ଥିବ, ବୁଲାବୁଲି କରିବା ପାଇଁ ଟିକେ ଭଲ ଲାଗିବ, ଆଉ ଆଗୁକୁ ରଜ ଆସୁଛି, ଯଦି ଏମତି ଗରମ ହେଲା ଝିଅ ମାନେ କଣ ରଜର ମାନେ ଯୋଉ ମଜା କଣ ଆଉ ନେବେ, ସେ ଘର ଭିତରେ ହିଁ ବ
ହଁ ପରା ଏମିତି ଗୋଟେ ଗୋଟେ ବର୍ଷ ଗୋଟେ ଗୋଟେ ବର୍ଷ ଏମିତି ବା ବହୁତ ଗରମ ହେଇଯାଉ ଯେ ଦେଖୁନୁ କରି ହଉନି, ଏଇ ଦେ ଦି ତିନି ବର୍ଷ ପୂର୍ବରୁ ତ ବୋହୁତ ଗରମ ହୋଉଥିଲା, ଦେହ ପା ବୋହୁତ ଖରାପ ହେଇଯାଇଥିଲା ଲୋକଙ୍କର ଏଇଥିପାଇଁ କୋଉ ଗୋଟେ ଦି ଦିନ ଇଏ କରିଥିଲା ଆଉ କରୋନା ଟାଇମ ରେ ବି ଏମିତି ଲୋକଙ୍କର ଦେହ ଖରାପ ହେଇଯାଇଥିଲା, ସେମତି ରଜକୁ କେ ପାଳ ବି ପାଳନ ବେଶୀ କରିପାରୁନଥିଲେ, ଏଇଥର ମୁ ଭାବୁଚି ଟିକେ ଭଲ ଯଦି ପାଗ ହୁଅନ୍ତା, ଭଲ ଟିକେ ଲାଗନ୍ତା ଆଉ ଏଥର ଭଲ ହେଇଛି ଆମ ଗାଁରେ ତ।
ହଁ ଆଉ ସାଙ୍ଗ ହଁ ଶୁଣୁ ଆମ ଗାଁ କୁ ତୁ ରଜକୁ ନିହାତି ଭା ପରେ ଆସିବୁ ହେଲା, ଆମେ ସାଙ୍ଗ ହେଇ ବୁଲିବା ପିଠାପଣା ଖାଇବା, ମଜା କରିବା ହେଲା।
ହଉ ହଉ।
ନିହାତି କିନ୍ତୁ ଆସ ହୋ ହଉ ସାଙ୍ଗ ଶୁଣୁ ମୁଁ ଏବେ ରଖୁଛି ଆଉ କେତେବେଳେ ତତେ କଲ କରିବି ଆଉ।
ହଉ ଠିକ ଅଛି।
ହଉ।